ଓ
ହଁ କୁହନ୍ତୁ ହଁ କୁହନ୍ତୁ।
ଆପଣ ସୁବୁଛି ମୋ ଭଏସ।
ହଁ ମୁଁ ଶୁଭ ଶୁଭୁଛି। ହାଲୋ ମ୍ୟାଡ଼ମ୍ ନମସ୍କାର।
କା ଆଜ୍ଞା ନମସ୍କାର ଆପଣ କଣ କରୁଚନ୍ତି ଏବେ?
ହଁ ମୁଁ ଉପରେ ଯାଇଥିଲି ଟ ବୁଲିକିରି ପଳେଇ ଆସିଲି ତଳେ ଆପଣ
ମୁଁ ବସିଚି ଆଉ।
ଓ ହୋ। ଆଉ ସକାଳେ ହଁ ହଁ ବ୍ରେକଫାଷ୍ଟ। ସରିଲା ଲ ଲଞ୍ଚ ହବ ଗୋଟେ ଦିଟାରେ। ହୁଁ ଉଁ।
ଆପଣ କଣ ଖାଇଥିଲେ?
ମୁଁ ବ୍ରେଡ ଅମଲେଟ୍ ଖାଇଥିଲି ଆଉ ଆପଣ?
ମୁଁ ଆଉ ସୁଜି ଉପମା ଆଉ ମଟର ତରକାରୀ ଖାଇଥିଲି।
ଓହୋ ସକାଳୁ ସକାଳୁ ଖାଇ ନ ବଢିଆ ଆଉ ଉପମା ତ କେ ବଢ଼ିଆ ଲାଗେ ମୋତେ ଭି।
ହଁ। ଆଉ ଆପଣଙ୍କ ଘରେ ସବୁ କଣ କରୁଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି, ମମି ରାନ୍ଧୁଚନ୍ତି ମାନେ ଆ, ଘରେ ଆସିଚି ଚିଙ୍ଗୁଡି ମାଛ ତ କେଳଉ ଥିଲେ। ଏବେ ରାନ୍ଧୁଚନ୍ତି ଆଉ।
ଆଚ୍ଛା।
ଆପଣଙ୍କ ଘରେ କଣ ହେଇଚି ଆଜି?
ଆମର ହେଇଚି ଭା ତ ଆଉ ମାଛ ତରକାରୀ ଆମର ବଡ଼ ମାଛ। ଯୋଉ
ବଡ ମାଛ କୋଉଟା?
ମାନେ ଏଇ ରୋହି ବୋଧେ ମୁଁ ଜାଣିଲି ମାଛ ନା, ମାଛ ନା ମୁଁ ଜାଣିନି ନା। ମୁଁ ଖାଲି ଜାଣିଚି ବଡ଼ ମାଛ ତ କୁହନ୍ତି ସେ ପିସ୍ ମାଛ ପିସ୍ ପିସ୍ ହେଇ କି ଆସେ।
ଓହୋ, ମୁଁ ବି ମୁଁ ବି ସେଇୟା ବଡ଼ ମା ଛ ସମୁଦ୍ର ମାଛ, ସମୁଦ୍ର ମାଛ କଣ ନା ମୁଁ ଜାଣିନି। ଏତିକି ମାଛ ନାହା ଏ ରୋହି ଛଡା ଆଉ ରୋହି ଭାକୁର ଏ ଅଣା ଅଛି। କିନ୍ତୁ ମୁଁ ଦେଖିନି କେମିତିଆ ସିଏ ପ ଛ ଭଲ ଲାଗେ ବେସି
ମୋତେ ତ ଚିଙ୍ଗୁଡି ମାଛ ଭଲ ଲାଗେ। ଚିଙ୍ଗୁଡି ବି ହିଁ ମୋତେ ଆଇଁଷ ଭି ତ ରୁହି ଟୋଟାଲ ସବୁଠୁ ଚିଙ୍ଗୁଡି ହିଁ ଭଲ ଲାଗେ।
ହୋ ଛୋଟ ଚିଙ୍ଗୁଡି ନା ବଡ଼ ଚିଙ୍ଗୁଡି?
ଛୋଟ ଛୋଟ ଛେଚିକି ଖାଇବା ପାଇଁ।
ଓହୋ ଚିଙ୍ଗୁଡି ଶୁଖୁଆ ଖାଇଛନ୍ତି ଆପଣ?
ହଁ ଖଇଛି।
ମୋ ବଢିଆ ଲାଗେ ସେଇଟା
ହଁ ଲଙ୍କା କଞ୍ଚା ଲଙ୍କା ରସୁଣ ଆଉ ସୋରିଷ ତେଲ ଟିକେ ପକେଇକି ତୁଣ ପକେଇ ଚକଟି ଖାଇଲେ ସେ ଅନ୍ ଭଲ ଲାଗେ।
ମୋତେ ବି ବଢିଆ ଲାଗେ ସେଇଟା ଚିଙ୍ଗୁଡି ଶୁକୁଆ ଟିକିଏ ଟିକିଏ ଫ୍ରାଏ, ଟେଷ୍ଟି ସେଟା ସେମତି ସିମ୍ପୁଲ ହିଁ ଖାଇଲେ ବି ବଢିଆ ଲାଗେ।
ହଁ ଆଉ ଯୋଉ ଛୋଟ ଆ, ଛୋଟ ସେଇ ଚିଙ୍ଗୁଡି ଶୁଖୁଆ ଛୋ ପଟ ଯେଉଁ ରାଇ ହୁଏ, ମାନେ ଯେମିତି ମସଲା ଦିଆହେଇ ହୁଏ, ମାନେ ସୋରିଷ ମସଲା ଦିଆହେଇ ହୁଏ, ସେଟାକୁ ଖାଇଚନ୍ତି।
ହଁ, ମମି ସବୁ କରନ୍ତି ସେଇଟା। ମାନେ ଆମେ ସେଇ ଛୋଟ ଛୋଟ ବେଳୁ ବହୁତ ସାରା ଡିସ୍, ମୁଁ ଏମିତି କିି ଆଳୁ ଚୁକୁଡାରେ ମନ୍ଥିକି ବି ଖାଇଚି। ବଢିଆ ଲାଗେ।
ହଁ।
ମାନେ ପୁରା ଟେଷ୍ଟ ଲାଗେ, ଏମିତି ନର୍ମାଲ ଆଳୁ ଚକଡ଼ା ଖାଇଲେ ଭଲ ଲାଗେନି। ପୁରା ଚିଙ୍ଗୁଡୁ ପକେଇ ଖାଇଲେ ବଢିଆ ଟେଷ୍ଟ ଲାଗେ। ଆଉ ସେଟା ସେମତି ପିଆଜ ଦେଇକ ଭାଯନ୍ତି ଆଉ କେତ ଜଣ ପୋଡିକି ବି ଖାଆନ୍ତି, ମାନେ ଏମିତି ଖାଲି ନର୍
ହଁ ହଁ ହଁ।
ଆପଣ ଖାଇଚନ୍ତି ସବୁ?
ହଁ, ମୁଁ ଖାଇଚି। ସିଙ୍ଗୁଡ଼ି ଶୁଖୁଆର ସବୁ ଡିସ୍ ମୁଁ ଖାଇଚି। ମତେ ବହୁତ ପସନ୍ଦ ସେଗୁରା।
ନାଇ ନା ପୋଡିକି ଖାଇଚନ୍ତି କେବେ?
ହଁ ଖାଇଚି।
ହଉ ସେଇଟା କଣ ସେମିତି ଖାଲି ପୋଡିକି ଭଜା ହଏ, କିଛି ପକା ହୁଏ ନା।
ନାଇଁ କିଛି ପକା ହୁଏନି, ତାକୁ ଖାଲି ସେମତି ପୋଡିକି ବେଶୀ ପୋଡା ପୋଡା ହବନି, ସେ ଖାଲି ଯେମିତି ମସମସିଆ ହବ ଟିକେ, ସେମତି ତାକୁ ପକାନ୍ତି ଯୋଉ ଗାଁ ରେ ଘଷି ନିିଆଁ ତା ଉପରେ ଏମିତି ପକେଇକି ରଖନ୍ତି ସେଇଟା ଟିକେ ପୋ ମାନେ ମସମସିିଆ ହେଇସାରିଲା ପରେ ତାକୁ ଆଣିକି ସେମିତି କଞ୍ଚଲଙ୍କା, ରସୁଣ, ପିଆଜ ଆଉ ସୋରିଷ ତେଲ ଟିକେ, ଲୁଣ ଟିକେ ପକେଇକି ତାକୁ ଛେଚିକି ଖାଆନ୍ତି। ସେଇଟା ଖାଇଲେ ସେଇଟା ଭଲ ଲାଗେ। ହଁ।
ଆଉ କୋଉ ଶୁଖୁଆ ଖାଇଚନ୍ତି ଆପଣ?
ଆଉ କୋଉ ଶୁଖୁଆ ମତେ ସେଇ ଅଲଣା ଶୁଖୁଆ ଯଉ ଛୋଟ ଛୋଟ ମାନେ ଲୁଣ ଲୁଣି ନୁହଁ, ଅଲଣା ଶୁଖୁଆ ଯଉ ଥାଏ। ଛୋଟ ଛୋଟ ମତେ ସେଇଗୁଡ଼ା ଭଲ ଲାଗେ, ସେଇଆାକୁ ଖାଏ। ଆଉ ଲୁଣି ଶୁଖୁଆ ଭ ଖାଇଚି ହେଲେ, ମୋତେ ସେଇଟା ଭଲ ଲାଗେନି। କଣ ସେଗୁଡ଼ା କହନ୍ତି ଅ ପାଣିଆଖିିଆ। ବରେଇ ଏମିତି ସବୁ ସ ଥାଏ। ହଁ ତୁ ସବୁ ଥାଏ। ସେଗୁଡା, ଏ ସେଗୁଡା ମତେ ଭଲ ଲାଗେନି। ମତେ ଏଇ ଚିଙ୍ଗୁଡି ସୁଖୁଆ ଭଲ ଲାଗେ।
ହଁ। ଆମ ଘରେ ତ, ହଁ ଆମ ଘରେ ମାନେ, ଗଞ୍ଜାମ ନା ତ ଶୁଖୁଆ ବେଳେ ବେଳେ ଆଣନ୍ତିିବ ମାଉସୀଙ୍କର ମାନେ, ଆମେ ତାକୁ ବଡ ବାଡକୁ ବଡପ ବଡମା କିନ୍ତୁ ଏଇଟି ସବୁ ମାଉସୀ ର କହନ୍ତି ଆଉ। ତ ସିଏ ଆଣନ୍ତି। ତାଙ୍କର ଘର ଗୋପାଳପୁ ପାଖାପାଖି ନା। ତ ସେଇଠି ସବୁ ଟାଇପର ମାନେ ମିଳେ। ସୁଖୁଆ, ତ କେତେଟା ଆଣନ୍ତି ନ କିନ୍ତୁ କେବଳ ଶାବଳ ସୁ ସୁକୁଆ ଆଉ ସେ ଚିଙ୍ଗୁଡି ଶୁକୁଆ ଭଲ ଲାଗେ ଆଉ ଆଉ ଆପଣ କଣ ତୁମି ତ କୁମ୍ମୁଟି ମୁୁଣା
କଣ ସେଟା?
କୁମୁଟି ମୁଣା ଜାଣିଛନ୍ତି।
ନା ନା ସେଇଟା କଣ?
ସେଇଟା ଇଂଲିଶ ରେ ସ୍କୁଆଡ଼ କୁହନ୍ତି। କି ଏଇଠି କିଛି ମିଳେନ ଜିନିଷ ଆ ସେଇଟା ମିଳେ ଗୋପାଳ ପାଖରେ ମୁଁ ବାବ ହଁ ବହୁତ। ହଁ ଶୁଣ ସେଟା ମାନେ ଯୋଉ ଅକ୍ଟୋବସ ହଁ ତାର ଛୋ ଏତ ବର୍ଷୁ ନା ଗୋଡ ଜାଗା ଟିକେ ଜେଲ ହେଇଥିବ ସେମିତିଆ ଟାଇପ ର ଆ ଅକ୍ଟୋବୋସ ତ ନୁହଁ କିନ୍ତୁ ତାର ଛୋଟ ସେପ କୁହନ୍ତି ମାନେ ମାଛ ସେପ ର ବହୁତ ଛୋଟ ସେପ ସେଟାକୁ କାଟିକି ଭାଜି ଖାଆନ୍ତି ମୁଁ ଥରେ ଖାଇଥିଲି ମତେ ଭଲ ଲାଗିଲାନି। ତୁମୋ ବାବାଙ୍କୁ ବହୁତ ପସନ୍ଦ। ସେ ମୋ ବଡପା ସବୁବେଳେ ତାଙ୍କ ପାଇଁ ଆଣନ୍ତି ମାନେ ଆସିଲେ ଆମ ଘରକୁ ସମୁଦ୍ର ପାଖାପାଖି ନା ସେ ଗୋଟେ ଗୋଟେ ନୂଆ ନୂଆ ଜିନିଷ ଖାଇମଛି ହଁ। ହଁ ସେ ପୁଣି ସମୁଦ୍ର ପାଖରେ ଅଛନ୍ତି। ସେମାନେ ଆଇଁଷ ବିନା ସେମାନେ ରହି ପାରିବେନି। ମାନେ କଣ ପୂଜା ପୂଜି ଥିବ ଷ୍ଟିଲ୍ ସେ ମାନେ ଅ ମାନେ ପୁରୁଷ ଲୋକ ସେମାନେ ଆଇସ ଆଣିକି ଥାନ୍ତି କିନ୍ତୁ ସବୁଦିନ ସେଟା ଭଲ କିନ୍ତୁ କିଛି ଆଇଁଷ ନହେଲେ ତ ଆଇଁଷ ଏଇନି ଖବାକୁ ଇଛା ହଉନି ଯା ଆଣ
ସେଇଠି ତ ପାଖରେ ଆଉ ସେଠି ସେଠି ତ ପାଖରେ ଆଉ କମ୍ ରେ ରେଟରେ ବି ମିଳିଯାଉଥିବ।
ଆଉ ଫ୍ରେଶ ଜିନିଷ ମିଳଳିଛି ଆମର ଏଆଡେ କଣ ମେଡିସିନ ଦିଆ
ହଁ
ଆଜି ମୋ ବାପ ଭାକୁର ମାଛ ଆଣିଥିଲେ ଖାଲି ମେଡିସିନ ମେଡିସିନ ଲାଗୁଚ। ମୋ ମାମି ଚିଡ଼ ଚିଡ ହଉଥିଲେ ହଁ ଏ କଙ୍କଡା ଗୁଡା ବି ବେଶୀ ବଡ ବଡ ପୁରା। ମାଂସ ମାଂସ ଭଳିଆ ଏଇଠି ମାନେ ଖୋଳୋପା ଯେଡେବଡ ମାଂସ ଭିତରେ ନାଇଁ ଆପଣ କଙ୍କଡ଼ା ଖାଇଛନ୍ତି।
ହଁ କଙ୍କଡ଼ା ଖାଇଛି। ଆମ ସେପଟରେ ଅଛି ସେପଟରେ ସେ ସାଇଡ ରାଜନଗର ସେ ସାଇଡରେ ଆମର କେନ୍ଦ୍ରାପଡା। ଯେହେତୁ କର ସେପଟ ସାଇଟ୍ ରେ ସେମିତି ମିଳେ ସେଇଠି ଭଲ ମାନେ ଏ କଙ୍କଡା ଚିଙ୍ଗୁଡି ସମୁଦ୍ର ଅଛି ଯେହେତୁ ସେଠି ଭଲ ସେ ସମୁ ତ ଯେହେତୁ ଆସନ୍ତି ସେମାନେ ଆସନ୍ତୁ।
ଆଉ କଙ୍କଡା ପସନ୍ଦ ଆପଣ
ହଁ ଭଲ ଲାଗେ।
ହୁଁ ମତେ ବି କଙ୍କଡ଼ ଭଲଲାଗେ। ମତେ ସେଇ ଚିଙ୍ଗୁଡି ଅଣ୍ଡା କଙ୍କଡା ଭଲ ଲାଗେ ଆଉ। କଙ୍କଡ଼ା ଟା ତ ଡେଲି ଖାଇ ହବନି ମାସକୁ ଥରେ କିି ତିନି ଚାରି ମାସକୁ ଥରେ ଖାଇହବ କିନ୍ତୁ ଭଲ ଲାଗେ।
ହୁଁ।
ଆଉ ଆଁ ରଜ ପାଇଁ କଣ? କେବେ କି କଣ କିଣି ଆକୁଜିବେ?
ଯିବି ଆଉ ଏଇ କାଲି ପହରଦିନ ଆଡକୁ ଯାଇକି ନେଇ ଆସିବି ଆଉ।
ଓ ଆପଣ ରଜରେ ଶାଢୀ ପିନ୍ଧନ୍ତି।
ଶାଢୀ ପିନ୍ଧେ ବେଳେ ବେଳେ ସେନ୍ତି କୋଉଠି ଥରେ ପିନ୍ଧିଥିଲି।
ଓହୋ ହଁ ହଁ। ମୁଁ ଯେତେ ଜଣଙ୍କ ସହିତ କଥା ହେଇଛି ସବୁ ମାନେ ସେ ରଜର ଥାର୍ଡ ଦିନରେ ପିନ୍ଧୁଛନ୍ତି ଶାଢୀ।
ପିନ୍ଧନ୍ତି।
ହଁ ମୁଁ ପଚାରିଲି କଣ ପାଇଁ ନା ସେଇଟା ସେମାନେ ବି ଜାଣିନାହାନ୍ତି। ସମସ୍ତେ ପୁନ୍ଧୁଛନ୍ତି ସେମାନେ ପୁନ୍ଧୁଛନ୍ତି ଆଉ। ଥାର୍ଡ ଦିନରେ କଣ ପାଇଁ ପିନ୍ଧନ୍ତି କେଜାଣି କିନ୍ତୁ ଶାଢୀ ପିନ୍ଧନ୍ତି ଆମର ଇଆଡେ ବି କେ ମୋର ବି କେତେଟା ସାଙ୍ଗ ଅଛନ୍ତି ତାଙ୍କର ସାହିରେ ସମସ୍ତେ ଶାଢୀ ପିନ୍ଧନ୍ତି ଆଉ ଫଟୋ ଫୁଟୋ ଉଠାନ୍ତି ଆଉ ସେଇଟା ଗୋଟେ ମଜା ଆଉ।
ହଁ ସେ ଗୋଟେ ଖୁସି ରଜଟ ତ ଝିଅ ବୋଲି ଆମ ପାଇଁ ଖୁସି ଆଉ। ଆଉ। ଆଁ ଆପଣ ସବୁ କୁଆଡେ ସବୁ ବୁଲିବାକୁ ଯାଇଛନ୍ତି।
ମୁଁ ବୁଲିବାକୁ ଯାଇନି ଭାବୁଥିଲି ୱାଟର ପାର୍କ ଯିବା ପାଇଁ କିନ୍ତୁ ମୋର ଗୋଟେ ସାଙ୍ଗର ତାର କଣ ଘରେ ଜେଜେମାଙ୍କ ଦେହ ଖରାପ ହେଇଗଲା ତ ସେ ପଳେଇଛି ସିଆଡେ ତାଙ୍କ ପ୍ୟାରେଣ୍ଟସ୍ ଗଲେ ତ ସେ ପଳେଇଛି ଆଉ ଘରେ କେହି ନାହାନ୍ତି ତ ପଳେଇଲା। ଆଉ ଜଣଙ୍କର କ୍ୟାନସଲ ହେଲା ମାନେ ସମସ୍ତଙ୍କର କ୍ୟାନସଲ ହେଇଗଲା ଆଉ ଆମକୁ ଯିବାକୁ ଇଚ୍ଛା ହଉନି। ଥିଲା ସେ ପଳେଇଲା ମାନେ କ୍ଲୋଜ ଫ୍ରେଣ୍ଡ ଟା ତ ଆଉ ତ କୁଆଡେ ଯାଇନି ଆଉ ମ ଖରା ଛୁଟି ଟା ପୁରା ବକବାସ ହେଇଗଲା।
ଖରାରେ କୁଆଡେ ବୁଲି ବାକୁ ଜୀବ।
ହଁ ଗାଁକୁ ଯାଇଥାନ୍ତି ଗାଁ ଗାଳିରେ ବି କୋଉ ଖରା ହଉଛି, ଏଇଠି ବି ଖରା ଗାଁ ରେ ବି ଖରା, ଏଇଠି ଏସି ଅଛି ସେଇଠି ଏସିି ନାହି। ତ ଆମେ ରହି ହ ସେଇଥିପାଇଁ ହଁ ସେଇ ନାଇଁ ଘରେ ଅଛ।
ଆଉ ଆପଣଙ୍କୁ କଣ କରିବାକୁ ଭଲ ଲାଗେ?
ମୁଁ ମେ ମୁଁ ତ ଫୋନରେ ଏବେ ବସିକି ଖେଳୁଛି। ପାଠପଢା ଛାଡିଦେଇଛି କାରଣ କଲେଜରେ କିଛି ବି ପଢା ହେଇନି। କି ଆଉ ମାନେ କୁହୁଛନ୍ତି ମୁଁ ଏଇ ଖାଲି ଏକ୍ଜାମକୁ ପାଞ୍ଚଦଶ ଦିନ ଥିବ ପାଠପଢିବି।
ଆଛା ସେମିତି।
ଥିଲା ତାର ପ୍ରୋଜେକ୍ଟଟା ପ୍ରେଜେନଟେସନ ଦେବାର ଅଛି ଆମକୁ ମାନେ କଲେଜ ଖୋଲିଲେ ଷୋହଳ ସତର ଆଡୁ ତ ସେଇଟା ସେଇଟା ବସିକି କଥା ହଉଛି ବେଳେ ବେଳେ। ଆପଣଙ୍କ ଆପଣ କଣ? ପଢୁଛନ୍ତି ଏବେ।
ମୁଁ ସେ ପ୍ଲସ୍ ଥ୍ରୀ ଫାଷ୍ଟ ଇୟର ଫାଷ୍ଟ୍ ୟର ମୋର
ଆଛା ହଉ ହଉ ମ୍ୟାଡ଼ାମ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ହଁ ମ୍ୟାଡ଼ାମ ପରେ କଥା ହବ ହେଲା ରଖୁଛିୁ, ନମସ୍କାର।